ହାଲୋ ହଁ ମାଡାମ୍ ହଁ ନମସ୍କାର ମାଡାମ୍।
ଆଜ୍ଞା ଆପଣ କଣ ବ୍ୟସ୍ତ ଥିଲେ କି ଏବେ?
ନାଇଁ ନାଇଁ ମୁଁ ବ୍ୟସ୍ତ ନଥିଲି।
ଆଜ୍ଞା ମାଡାମ୍ ଆଉ ରଜରେ ଆପଣ ଆଜି କୁଆଡେ ବୁଲିବା ପାଇଁ ଯାଇନାହାନ୍ତି?
ନାଇଁ କୁଆଡେ ଯାଇନି ଖରା ବହୁତୁ ଉସ୍ତ।
ଆଜ୍ଞା।
ଓ ମୋତେ ଟିକିଏ ଏତେ ଖରାରେ ବୁଲାବୁଲି କରିବାକୁ ଭଲ ଲାଗେନି। ମୁଁ ସେଇଥିପେଇଁ ଘରେ ଅଛି ଆଉ। ମୁଁ କୁଆଡେ ଯାଇନି। ଆପଣ ଯାଇନାହାନ୍ତି?
ନାଇଁ ଆଜ୍ଞା ମୁଁ ଯାଇନି କଣ କି ମୋର ଜଣେ ଭାଇଙ୍କର ଟିକିଏ ଆକ୍ସିଡେଣ୍ଟ ହେଇଯାଇଥିଲା ତ। ତ ସେଥିପାଇଁ ମୁଁ ଟିକିଏମୁଁମନ ଟା ଟିକିଏ ଦୁଃଖ ଅଛି ତ କୁଆଡେ ଯାଇନି ଆଉ।
ଅହୋ।
ମାଡାମ କହିଲେ କି ଆପଣଙ୍କ ଘରେ ଆଉ ରଜରେ ପିଠା ସବୁ କଣ କଣ ହେଇଥିଲା? ଯେମିତି କି ଆମର ଘରେ ହୁଏ। ପୋଡ ପିଠା ହେଲା କାକେରା ହେଲା କି ଆରିସା ପିଠା ହେଲା।
ପୋଡ଼ପିଠା ହେଇଥିଲା। ଆଜି ଅଛି ମୁୂଆଁ ପିଠା ହବାର।
ମୁୂଆଁ ମାନେ ମୁଆଁ ହାଣ୍ଡି ପିଠା ଯୋଉଡା କୁହନ୍ତି?
ହଁ ହଁ।
ଆପଣ ମୁଆଁହାଣ୍ଡି ପିଠା କେବେ ତିଆରି କରିଥିବେ ପ୍ରସ୍ତୁତ କରିଚନ୍ତି ଆପଣ ନା କରିନାହାନ୍ତି କେବେ?
କରେନି ଦେ ଜାଣିଚି କେମିତି ହୁଏ। ଜାଣିଚି ମୁଁ।
ମୁଁ କହିଲି କି ଆମର ଏପଟରେ ଯେତେବେଳେ ମୁଆଁ ଆଣ୍ଡି ପିଠା କରନ୍ତି ନା ସେଟା ବିଶେଷ କରି ଏବେ ତୋ ବିଭିନ୍ନ ପ୍ରକାରର ଲୋକମାନେ କରୁଚନ୍ତି। ମାନେ ଯେମିତି କୁହନ୍ତୁ କି- କିଛି ଲୋକ ଅଛନ୍ତି ଚୁଲି ରେ ଧର ପ୍ରସ୍ତୁତ କରନ୍ତି। କି ଆମେ ଯେମିତି ଧର ଗ୍ୟାସ ରେ କରୁ।
ହଁ।
ଆଗ କାଳରେ ଲୋକମାନେ କଣ କରୁଥିଲେ କି ହାଣ୍ଡିରେ କରୁଥିଲେ। କିମ୍ବା ଯୋଉ-
ଛଣ ଦେଇକି ମାନେ ରଖ୍
ହଁ ଛଣ ଯୋଉ ଦିଅନ୍ତି ସେଟା କି କଣ କରନ୍ତି। ତଳେ ପ୍ରଥମେ କାଠି ଦେଇ ଦିଅନ୍ତି। ହେଲା କି କିଛି କା କାଠି ଦେଇକି ତା ଉପରେ ଛଣ ଲଦି ଦିଅନ୍ତି। ରନ୍ତି ହେଲା ଛଣ ଉପରେ ପୁଣି କଣ କରନ୍ତି ନା କପ୍ କପଡା ଦିଅନ୍ତି। କପଡା ଦେଇକି ତା ଉପରେ- ଉଁ ଯୋଉ ଆମର ରହିଲା ଜନ୍ତୁଣୀଟି ଯୋଉଟା ଆଣ ବୋଲି କୁହନ୍ତି ବା ଚୁନାରେ ଯୋଉଟା ପ୍ର- ପ୍ରୁସ୍ତୁତ ହେଇଥାଏ ତାକୁ ଦିଅନ୍ତି। ଦେଇକି କରନ୍ତି।
ହୁଁ।
ଆଉ ମାଡାମ୍ ଆପଣ ତ ସେଇଟା ଯୋଉ କହିଲେ ମୁଆଁହାଣ୍ଡି ପିଠା ତାରେ କଣ ଯୋଉ ସବୁ। ଛେନା ହେଲା କି ନଡିଆ।
ହଁ ନାଇଁ ଆମର ହଁ ସେଟାକୁ ପକେଇକି ଆଗେ କଡ଼େଇ ରେ ଭାଜି ଦିଅନ୍ତି ଭଲ ସେ
ଆଜ୍ଞା
ତା ପରେ ଯୋଉ ଆମର ଆଣ ଦେଇକି କି ଫାଷ୍ଟ ଗୋଟେ ଲେୟାର୍ ଆଣ ଦେଇ ଦିଅନ୍ତି। ତାପରେ ସେ ପୁରକୁ ଆଣିକି ଦେଇକି
ଯୋଉ ଟା କିଛିଆ ଜନ୍ତୁଣୀ ଆ ଯୋଉଟା ଚୁନା ରେ କହିଲେ କି ପ୍ରସ୍ତୁତ ହେଇଥିବ। ସେଇଟା କୁ ଆମେ କିଛି ମାତ୍ରାରେ ପତଳା କରିବୁ। ଆଗେ ତା ସେ ଯୋଉ କପଡ଼ା ମେଲେଇକି ରଖିଥିବା ଖୋଲା କରିକି ତା ଉପରେ ଲଦି ଦିଅନ୍ତି। ତା ଉପରେ ଯୋଉ ଭାଜିିକି ଯୋଉ ପୁର ରଖିଥିବା ନଡ଼ିଆ ହଉ, ଛେନା ହଉ ତାକୁ ସବୁ ଦେଇ ଦିଅନ୍ତି। ଆଉ ସେ ଛେନାରେ ଯୋଉ ମୁଁ କହିଲି କି ଗୁଜୁରାତି ହେଲା କି ଆପଣ କୁହନ୍ତୁ ଗୋଲମରି ଚ ହେଲା କି ଜଣେ ଜଣେ ଅଛନ୍ତି ଅଦା ପକାନ୍ତି। ଆପଣଙ୍କର ସେମିତି ପଡ଼େ ନା ଅଲଗା କେମିତି କିଛି ହୁଏ?
ନାଇଁ ସେଇ ଆକୁ ହିଁ ପଡ଼େ। ଗୁଜୁରାତି ଗୁଣ୍ଡ ହରିକା ପଡ଼ିକି ସେ ଛେନା ଆଉ ନଡ଼ିଆ ତାକୁ ସବୁ ଭାଜିକି ଭଲ କିି ସେଇ ମସଲା ଟାକୁ ଦିଅନ୍ତି। ପୁରଟାକୁ ଦେଇକି ତାପରେ ହଁ
ଦେଇ ଦିଅନ୍ତି।
ହଁ ପୁଣି ଆଣ ଦେଇକି ତାକୁ ଘୋଡ଼ାନ୍ତି ଆଉ ହଁ
ଘୋଡ଼େଇକି ପ୍ରସ୍ତୁତ ଅଧଘଣ୍ଟା କିମ୍ବା ପଇଁଚାଳିଶ ମିନିଟ୍ ପରେ ତାକୁ ପୁଣି ଥରେ ଆପଣ ଖୋଲି ଦିଅନ୍ତି ସେଇଟା ପିଠା ପ୍ର
କରନ୍ତି। ଗୋଟେ ଖଡ଼ିକା ରେ ସାହାଯ୍ୟରେ ତାକୁ ଫୁଟେଇକି ଦେଖନ୍ତି। ଯଦି ଲାଗୁଥିବ ତ ସେଇଟା କଞ୍ଚା ହେଇ ନଥିବ ପିଠା ଟା ହଁ ଆଉ ଯଦି କିଛି ଲାଗୁନଥିବ ସେ କାଠିରେ ଜାଣିବେ ପିଠା ହେଇଯାଇଛି।
ଆଜ୍ଞା ଆପଣଙ୍କ
ହଁ
ହ ପିଠା କେବେ ପ୍ରସ୍ତୁତ କରିନାହାନ୍ତି? ଖାଇଛନ୍ତି କେବେ
ହଁ ପୋଡ଼ ପିଠା ହେଇଥିଲା କାଲି ଆମର।
ଆଜ୍ଞା ମ୍ୟାଡାମ୍ ଆପଣ ଯୋଉ ପୋଡ଼ ପିଠା ଖାଇଥିଲେ ସେଇଟା କଣ ଯୋଉ ଖାଲି ଚୁନା ଆଉ ଯୋଉ ବିରି ଫିରି ଦେଇ କରନ୍ତି ଆପଣଙ୍କ ଆଡ଼େ ନା ଅଲଗା କେମିତି କଣ କରନ୍ତି ନା ଖାଲି ଚୁନାରେ?
ନାଇଁ ଆମର ଖାଲି ଚାଉଳ ଚୁନାରେ କରନ୍ତି। ବିରି ଦିଆ ହୁଏନି ବିରି ଟା ଦେଲେ ସେଟା ହଁ ବି
ଆଜ୍ଞା ଆଉ ମ୍ୟାଡାମ୍ ଆପଣ କ୍ଷୀର ପୋଡ଼ ପିଠା ଖାଇଛନ୍ତି? କ୍ଷୀର ପୋଡ଼ ପିଠା
ନାଇଁ କ୍ଷୀର ପୋଡ଼ ପିଠା ମୁଁ ଖାଇନି।
କ୍ଷୀର ପୋଡ଼ ପିଠା ଆପଣ ଖାଇବେ? ଆପଣ ଯୋ ଉଟା ଖାଇଲେ କି ଚୁନାରେ ଯୋଉ ପୋଡ଼ ପିଠା ଟା ସେଇଟା ଜଣେ ଜଣେ କରନ୍ତି କି ଦେଖିବେ ବହୁତ ନରମ ଥିବ ଜଣେ ଜଣେ କରନ୍ତି ଟାଣ ସେଇଟା ବିଶେଷ କରି କ୍ଷୀର ଯୋଉ ଚାଉଳ ପୋଡ଼ ପିଠା ଟା ଟାଣ ଥାଏ। କିନ୍ତୁ ସେଇଟା କଣ କି ଚାଉଳ ପୋଡ଼ପିଠା ଟା ଯେତେବେଳେ କରନ୍ତି ସେଟା ପାଣି ଦେଇକି ଜନ୍ତନ୍ତି। ହେଲା କି କ୍ଷୀର ପ୍ରସ୍ତୁତ କରନ୍ତି। ଆଣଟିକୁ କିନ୍ତୁ କ୍ଷୀରପୋଡ଼ ପିଠା ଟା କଲା ବେଳେ କଣ କରନ୍ତି ନା ସେଇଟା ପ୍ରଥମେ ଯୋଉ କଢ଼େଇ ହଉ, ହାଣ୍ଡି ହଉ, ସେଟାକୁ ଭଲ ଭାବରେ କ୍ଷୀର ଟାକୁ ଫୁଟେଇ ଦିଅନ୍ତି। ହେଲା କି ଫୁଟେଇ ଦେଇକି ତା ଦେହରେ ଧର ଗୋଲମରିଚ ଗୁଣ୍ଡ ହେଲା କି ଗୁଜୁରାତି ହେଲା ଆପଣ କୁହନ୍ତୁ କି ଧର କଟା ନଡ଼ିଆ ସରୁ ସରୁ ପତଳା ପତଳା କରିକି ସେଇଟାକୁ ମଧ୍ୟ ଆପଣ ପକେଇ ପାରିବେ। ହେଲା କି ପକେଇ ଦିଅନ୍ତି। ପକେଇକି ସେଇଟା କରନ୍ତି ଆଉ ଗୋଟେ କଥା ମ୍ୟାଡ଼ାମ୍ କଣ କହିଲେ? ଯୋଉଟା ଆପଣ ଚୁନାରେ ଯୋଉ ପୋଡ଼ ପିଠା ଟା ଖାଇଲେ ସେଇଟା ଗୁଡ଼ ପକାନ୍ତି ନା ଚିନି ପକା କାନ୍ଧି ଆପଣ
ନାଇଁ ଚୁନା ରେ ଆମର ଗୁଡ ପଡେ।
ଗୁଡା ପଡେ କିନ୍ତୁ ଯୋଉ କ୍ଷୀର ପୋଡ ପିଠା ଯୋଉ ପୋଡ ପିଠାଟା ହେଲା ସେଇଟା କଣ କହିଲେ ଚିନି ପଡ଼ିବ। କାହିଁକି କହିଲେ ଯଦି ଆମେ ଗୁଡ଼ ପକାଇଦେବା ସେ ପିଠାର ରଙ୍ଗ ବ ପୁରା ବଦଳିଯିବ। ମାନେ ଧଳାରୁ ପୁରା ନାଲି ହେଇଯିବ। ଆଉ କ୍ଷୀର ପୋଡ଼ ପିଠା ବିଲି ତାର ଯୋଉ ଭାଗଡା ଯୋଉ କୁହନ୍ତି ସିନା ପାଟିକି ସୁୁଆଦିଆ ଲାଗିପାରିବ, କିନ୍ତୁ ବାହାରକୁ ଆଉ ଧଳା ଦେଖ ଖାଯିବନି। ହେଲା କିି ସେଥିପାଇଁ ଆମେ କ୍ଷୀରପୋଡ଼ ପିଠାରେ ଚିନିକି ପ ଉଁ ବ୍ୟବହୃତ କରିଥାଉ। ଆପଣ ଚାହିଁଲେ ମଧ୍ୟ ତେଜପତ୍ର ତା ଦିହରେ ପକେଇ ପାରିବେ। ହେଲା କି? ତାକୁ ପକେଇ ଦେଇକି ବାହାରକୁ କାଢି କିଣି ଯେତେବେଳେ ଯୋଉ ମାନେ ଜନ୍ତିବେ ଆଣଟାକୁ ସେଇଟା କଣ କରିବେ କହିଲ ଚୁନା ଟା ଆମର ଥିବ ଯୋଉଟା ଚାଉଳରେ ପ୍ରସ୍ତୁତ ହେଇଥିବ। ହେଲା କି? ସେଇ ଚାଉଳକୁ ଧୀରେ ଧୀ ଧୀରେ ଧୀରେ ଧୀରେ କଢେଇରେ ପକେଇ କ୍ଷୀର ଟା। ପକେଇବେ। ଆଉ ଯଦି ଆପଣ ଏକା ଥରକେରେ ପକେଇଦେବେ ନା କଣ ହବ କହିଲ?
ହଁ।
ସେଇଟା ଯୋଉ ଚାଉଳ ଟା ପୁରା ଚୁନା ଟା ସେଇଟା ପୁରା ବିଣ୍ଡା ହେଇଯିବ। ହେଲା କି? ଆଉ ତା ଯା ଦ୍ବାରା କି? କି ପୁଣି ଆଉ ଟିକେ ଅଧିକ କଷ୍ଟ କରିଆକୁ ପଡିବ। ପିଠା ଟା ଟାଣ ହେଇଯିବ। ଆଉ ଖାଇହେବନି।
ଟାଣ ହେଇଯିବ। ବିଲକୁଲ ବି ମାନେ ଇଏ ମିଶିବନି ତା ଦେହରେ।
ମିଶିବନି ଟିକେ ପାଟିକି ଭଲ ଲାଗିବନି। ଆଉ ଯଦି ଭଲ ଭାବରେ ଧୀରେ ଧୀରେ ଜନ୍ତିବେ ସେ ଯାନ୍ତୁଣ ଟାକୁ ପ୍ରସ୍ତୁତ କରିବେ ତାକୁ କାଢି କିଣି ପ୍ରଥମେ ଗୋଟେ ପାତ୍ରରେ ଧର ଆପଣ କଢେଇ ନିଅନ୍ ନ୍ତୁ କି ହାଣ୍ଡି ନିଅନ୍ତୁ ବା ଏବେ କୁହନ୍ତୁ ବିଶେଷ କରି ଆପଣଙ୍କର କଣ କହୁଥିବେ ମୁଁ ତ ଜାଣିନି। ଯୋଉଟା ଭାତ ଛଣା ଥାଏ ଯୋଉଟା ଭା ଯୋଉ ଟା ଧର ରସ ଟାଇପ ହୋଉ କି ହୋଉ ଛଣା ସେଇ ଯୋଉ କଣା କଣା ହୁଁ। ସେଇଥିରେ କଦଳୀ ପତ୍ର ଧର ଦେଇଥିଲେ। ପତ୍ର ଉପରେ ସେଯାକୁ ସେ ଯୋଉ ଯନ୍ତୁଣୀ ଆମେ ଆଣଟାକୁ ପ୍ରସ୍ତୁତ କରିଥିବା ଲଦିଦବା। ହଁ ସେଇଟା ଲଦିଦଲା ପରେ କିଏ ଗ୍ୟାସ ରେ ହଉ ଚୁଲିରେ ହଉ ପ୍ରସ୍ତୁତ କରିବେ। ଆଉ ଗୋଟେ କଥା ମ୍ୟାଡ଼ାମ। ଯୋଉଟା ଧର ଆପଣ କହିଲେ କି ଯୋଉ ପୋଡ ପିଠା କରନ୍ତି ଯୋଉ ଚୁନରେ। ଜଣେ ଜଣେ ଅଛନ୍ତି ଗାଁରେ ଗାଁ ମାନଙ୍କରେ ଚୁଲିରେ ବି ପ୍ରସ୍ତୁତ ହୁଏ। ଆମେ ଧର ଗ୍ୟାସ ରେ ବି ପ୍ରସ୍ତୁତ କରିପାରିବା। ଚୁଲିରେ ଯେତେବେଳେ ପ୍ରସ୍ ତୁ ତ ହୁଏ ନା ସେଇଟା କଣ କରନ୍ତି ଚୁଲି ଧର ନିଆଁ ଯୋଉଟା ଜଳିଥିବ ରୋଷେଇ ସରିଲା ପରେ ଧର କୁହନ୍ତୁ। ଯୋଉ ଜାଳେଣୀ ଟା ପ୍ରସ୍ତୁତ ହେଇସାରି ସରିଥିବ ସରିଥିବ ତା ଯୋଉ ଅଙ୍ଗାର ଥାଏ ସେ ଅଙ୍ଗାରକୁ ପିଠା ଉପରେ ଲଦି ଦିଅନ୍ତି। ଯୋଉଟା କି ଆମର ଯୋଉ ପୋଡ ପିଠାଟା ପୋଡିବା ପାଇଁ ଟିକେ ପ୍ର ମାନେ ଭଲ ହୁଏ। ବା ପିଠାଟା ପୋଡ଼ପଡ଼ ହେଇଯାଏ।
ତ ତଳ ଉପର ସିଜିଯାଏ ବି ଭଲସେ।
ଆଜ୍ଞା ମ୍ୟାଡ଼ାମ୍। ଆଉ ମ୍ୟାଡ଼ାମ୍ ଆପଣ ରଜରେ କୁଆଡ଼େ ବୁ--ଛନ୍ତି ନା ଯାଇନାହାନ୍ତି?
ନା ରଜରେ କୁଆଡେ ଯାଇନି ମୁଁ ମୋର ଭଉଣୀ ଘରକୁ ଆସିଚି। ଭଉଣୀ ଘରେ ରହିବି ତିନି ଦିନି।
ଆଉ ଚାରି ମିନିଟ୍ ପରେ କହିବି ଆଜ୍ଞା। ଆଜ୍ଞା ଆଜ୍ଞା।
ହଁ।
ମ୍ୟାଡ଼ାମ ମୁଁ କହିଲି କି ଏଇ ଡ୍ରେସ ହେଲା କି ଶାଢୀ ହେଲା ଆପଣ ଯାଇ କୋଉଠୁ କିଣିଆକୁ ଭଲା ଭଲ ପା ପାନ୍ତି ଅନଲାଇନ ରୁ ନା ନିକଟ ତ ବଜାର ଯୋଉଠି ଥିବ ସେ ଜାଗାରୁ ଯାଇ କିଣିବାକୁ ଆପଣ ଭଲ ପାଆନ୍ତି? ବଜାରରୁ, ବଜାର ରୁ କିଣିଲେ କଣ ଆପଣ ବସ୍ତ୍ରଟିକୁ ଭଲ ଭାବରେ ଦେଖିକି ଉଁ କିଣନ୍ତି
ହଁ ହଁ ହଁ ହଁଲାଇନ ଆ ଅନଲାଇନରେ ସେମିତି ମାନେ କେତେବେଳେ କଣ ପଳେଇ ଆସିଛି, କେତେବେଳେ କଲର ମାନେ ଇଏ ପଳେଇ ଆସୁଛି ଅଲଗା, ହଁ କେତେବେଳେ ସାଇଜିରେ ଓଁ ସାଇଜି ଛୋଟ ବଡ ହେଇକି ପଳେଇ ଆସୁଛି ହଁ।
ଆଉଁ ଆପଣ କିଣିଲା ବେଳେ ଦେଖନ୍ତିକି ନାଇଁ, କୋଉଁ କମ୍ପାନୀର କୋଉ ଜିନିଷ, ଯଦି ସେମିତି ଦେଖିକି କିଣିବେ ନାଁ ଆପଣ ଯୋଉଁଟା କିି କହିଲେ ଧର ଆମେ ଏ ନାଲି ବଦଳରେ ଧର ନୀଳ ଆସୁଛି। କି ଧୂଷରିଆ ଆସୁଛି ସେଇଟା ଟିକେ କମ୍ପାନୀ ଜିନିଷ ଦେଖି ଯଦି ବିକୀ ବ୍ ଫେରସ୍ତ କରିବାକୁ ପଡିବନି ହେଲା କି।
ତାପରେ ଟିକେ ଭଲ କିଣିଲେ ଭଲ ପଡିବ ଆଉଁ।
ଏଁ ସେମିତି କପଡାଟାକୁ ଟିକେ ଦେଖିକି କିଣିବାକୁ ପଡିଥାଏ ଆଉଁ ଆଜ୍ଞା। ଆଜ୍ଞା ମାଡାମ ଆପଣଙ୍କର କହିଲେକି ଯୋଉଁ ରଜରେ ଗାଁ ମାନଙ୍କରେ ସବୁ ଯେମିତି ଦୋଳି ଲାଗେ ରଜ ଉତ୍ସବ ହୁଏ। ଏଁ ଯେମିତି କିି ଝିଅ ମାନଙ୍କର ଯୋଉଁ ଝୋଟି ଚିତା ପକେଇବା। କି ନାଚହେଲା। ଗୀତ ହେଲା, ପରିବେଷଣ ସବୁ କରାଯାଏ, ଆପଣଙ୍କ ଆଡେ ସେମିତି କିଛି ହୁଏ କି ନାଁ ହୁଏନି।
ନାଇଁ ଆମ ଗାଁ ରେ ତ ହୁଏନି, ମୋ ନାନୀ ଘର ଗାଁ ରେ ହଉଛି ବଢିଆ ସେ ପୁରା ସାଂସ୍କୃତିକ କାର୍ଯ୍ୟକ୍ରମ ହଉଛି, ଏଠିଁ ଯୋଉଁ ମାନେ ଭଲ ପଢୁଛନ୍ତି କି କୋଉଁ କଳାରେ ସେମାନେ ସେମାନେ ଆଗେଇଛନ୍ତି କି କଣ କି ଅଁ ମାନେ ପୁରାତନ ଶିକ୍ଷକ ମାନଙ୍କୁ ଏଠିଁ ପୁରସ୍କୃତ କରାହଉଁଛି ବଡ କାର୍ଯ୍ୟକ୍ରମଟେ ବି ହଉଛି। ପୁଞ୍ଚି ଖେଳ କମ୍ପିଟିସନ ହଉଛି, ପିଠାରେ କମ୍ପିଟିସନ। ସେନ ହଉଛି ହଁ।
ଆଜ୍ଞା ଆପଣ ଯୋଉଁଟା କହିଲେ, ଆପଣଙ୍କର କମ୍ପିଟିସନ ହୁଏ, ସେଠିଁ ଯୋଉ ଝିଅ ମାନ
ହଁ।
ମାନେ ଆସନ୍ତୁ ପ୍ରଥମଥର କରିକି ସ୍ଥାନ ଅଧିକାର ଦିତୀୟ ସ୍ଥାନ ଅଧିକାର କରନ୍ତୁ। ନାଚ ହଉ, ଗୀତ ହଉ ସମସ୍ତ ଜିନିଷ ପାଇଁ ଏସବୁ ଟିକେ କିଛି ଅଲଗା ଅଲଗା ଥାଏ, ନାଇଁ କି ସେଥିରେ କିଛି ମାନେ ଯୋଉଁ ଯୋଉମାନେ ପ୍ରଥମ, ଦିତୀୟ ସ୍ଥାନ ହରିକା ଅଧିକାର କରନ୍ତି ସେମାନଙ୍କୁ ଙ୍କୁ ମାନେ କିଛି ଅର୍ଥ ରାଶି ହଉଁ କିମ୍ବା କପ୍ ହଉଁ, ସାଟିଫିକେଟେ ହଉଁ ସେସବୁ କିଛି ଦିଆଯାଏ କି ନାହିଁ? ଯୋଉଟା କି ଦେଲେ, ଟିକେ ପିଲାମାନେ ଟିକେ ଖୁସି ହେବେ ତାଙ୍କୁ ଟିକେ ଭଲ ଲାଗିବ।
ହଁ ସାଟ ହଁ, ସାର୍ଟିଫିକେଟ ଦିଅନ୍ତି। ପଇସା ବି ଦିଅନ୍ତି, ଆଉଁ ସେଯୋଉ ଟ୍ରଫି ବି ଦିଅନ୍ତି ହଁ
ଆଜ୍ଞା ସେଥିପାଇଁ ଟିକେ ବହୁତ ଖୁସି ଲାଗିବ ଆଁ ପ୍ ଆପଣ ସେଥିରେ କେବେ ଭାଗ ନେଇଛନ୍ତି, ସେ ରଜଉତ୍ସବରେ ଆପଣ କେବେ ଭାଗ ନେଇଛନ୍ତି? ଆଜ୍ଞା ପାନ ଖାଁନ୍ତୀ ଆପଣ, ମୁଁ କହିଲି ରଜପାନ ଆପଣ ଖାଆନ୍ତି?
ପାନ ମୁଁ ଖାଁ ରଜପାନ ବିନା ରଜ ଅଧୁରା
ଅଧୁରା ମିଠା ପାନ ଖାଆନ୍ତି ନା କଣ ନାଁ ଅଲଗା?
ହଁ ହଁ ମିଠା ପାନ, କଡ଼ା ପାନ।
ଆଜ୍ଞା ଖାଆନ୍ତି ନାଁ ଅନ୍ୟମାନଙ୍କୁ ମଧ୍ୟ ଦିଅନ୍ତି ଆପଣ?
ଓଁ ସେଇଟା ତ କିଣିକି ଆଣନ୍ତି ଆଉଁ ଘରେ ବି ମସଲାରେ ମସଲା ଆଣିକି ଘରେ ବି ବନେଇ ପାରିବେ।
ଆଜ୍ଞା ଆଜ୍ଞା।
ହଁ। ହଁ ମୁଁ ନେଇକି ଯାଏ ମୁଁ ଯୋଉଁଠିଁକି ରଜରେ ଯାଏ କିଣିକି ନେଇକି ଯାଏ ସମସ୍ତେ ତାଙ୍କ ପାଇଁ।
ଯାହାହଉ ବହୁତ ଭଲ କଥା ସେତିକି ଦେଲେ ସମସ୍ତେ ଟିକେ ରଜରେ ଖୁସି ହେବେ। ଯାହା ହଉ ଆମକୁ ଆମର ଝିଅଟିଏ ହଉ ବା ଝିଆରିଟିଏ ହୋଇ ବା ଯାହା ବି ହିସାବରେ ହୁଁନ୍ତୁ ଆମର ସବୁ ରହିଛି ଆମକୁ ଦେଲା ଟିକେ ସମସ୍ତେ ଟିକେ ଖୁସି ହେଇଥାନ୍ତି ନାଇଁକି?
ଖୁସି ହେଇଥାନ୍ତେ ଆଜ୍ଞା। ହଉ ମ୍ୟାଡାମ ଯାହା ହଉ ଆପଣଙ୍କ ସହିତ ମତେ କଥା କଥା ଏଇଟା। ଆଉ ସମୟ ପାଇଲେ ଯାହା ହଉ ଯାହା ହଉ ଧନ୍ୟବାଦ। ମୁଁ କହିଲି ଆଉ ସମୟ ପାଇଲେ ଆପଣ ଆଉ କେବେ ନିଶ୍ଚିନ୍ତ ଭାବରେ ମୁ ଆପଣଙ୍କ ସହିତ କଥା ହେବି। ଆଜ୍ଞା ଆଜ୍ଞା ତାହେଲେ ମୁଁ ଏବେ କଲ ଟିକୁ ମୋ ତରଫରୁ ରଖ ଖି ଦଉଚି ଠିକ ଅଛି।
ହଁ ହଁ ହଁ।
ଆଜ୍ଞା ଆଜ୍ଞା ଧନ୍ୟବାଦ।